ହୁଁ।
କଣ କରୁଛ?
କେମତି ଏ ଏମିତି ବସିଛି ତମେ?
ହୁଁ ମୁଁ ବି ବସିଛି। ତ ଚାଲ ଆମେ ଆମ ଟପିକ ଆର
କଥା ହବା।
ହଁ।
ତ ଆମ ଚପି ଥିଲା ଏ ସେ ପରିବାର ଉପରେ ତ ପରିବାର କହିବାକୁ ଗଲେ ତ ଜାଣି ଥିବ ତମେ ଦୁଇ ପ୍ରକାର ପରିବାର ରହୁଛ ଯେମିତିକି ଆମର ଗୋଟେ ଯୌଥ ପରିବାର ଆଉ କ୍ଷୁଦ୍ର ପରିବାର।
ହୁଁ
ଯୌଥ ପରିବାର ହେଉଛି ସମାଜ ମୂଳଦୁଆ ଏବଂ ମଣିଷ ଜୀବନର ପ୍ରଥମ ବିଦ୍ୟାଳୟ। ଜଣେ ଶିଶୁ ଜନ୍ମ ହେବା ପରେ ପ୍ରଥମେ ପରିବାର ହିଁ ଭଲ ପାଇବା ସ୍ନେହ ଶୃଙ୍ଖ ଖଳା ଆଦର ସଂସ୍କାର ଏବଂ ଜୀବନର ମୂଲ୍ୟବୋଧ ଶିଖିଥାଏ। ପରିବାର କେବଳ କିଛି ଲୋକଙ୍କର ସମୂହ ନୁହେଁ ବରଂ ଏହା ସ୍ନେହ, ବିଶ୍ୱାସ ଦାୟିତ୍ୱ ସହ ଯୋଗ ଓ ତ୍ୟାଗର ବନ୍ଧନରେ ବାନ୍ଧି ହୋଇଥିବା ଏ କ ପବିତ୍ର ସମ୍ପର୍କ। ପରିବାରର ମଣିଷକୁ ସୁରକ୍ଷା, ଆତ୍ମବିଶ୍ୱାସ ଏବଂ ଜୀବନରେ ଆଗ ଆଗକୁ ବଢ଼ିବାର ଶକ୍ତି ପ୍ର ଦେଇଥାଏ।
ହଁ।
ପରିବାରର ମହତ୍ଵ କହିଲେ ମଣିଷ ଏକ ସାମାଜିକ ପ୍ରାଣୀ ସେ ଏ ଏକାକି ଜୀବନରେ ବିତେଇ ପାରେ ନାହିଁ କିନ୍ତୁ ପରିବାରର ଆବଶ୍ୟକତା ଅତ୍ୟନ୍ତ ଅଧିକ। ସୁଖ, ଦୁଃଖ, ସଫଳତା, ବିଫଳତା, ରୋଗ, ବିପଦ ଏବଂ ସମସ୍ତ ତ ପରିସ୍ଥିତିରେ ଗୋଟିଏ ପରିବାର ହିଁ ଆମ ପାଖ ଆମ ପାଖରେ ସବୁବେଳେ ବଡ଼ ସାହାରା ହେଇକି ରହିଥାଏ।
ପରିବାରର ସଦସ୍ୟମାନେ ପରସ୍ପରକୁ ସାହାଯ୍ୟ କରନ୍ତି। ଏବଂ ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ସାଥି ହୋଇ ଆମ ସହିତ ରହିଥାନ୍ତି। ହୁଁ
ହ
ସାଧାରଣତଃ ଏକ ପରିବାରରେ ଜେଜେବାପା, ଜେଜେମା, ବାପା, ମା, ଭାଇ, ଭଉଣୀ ଓ ଅନ୍ୟାନ୍ୟ ସମ୍ପର୍କୀୟ ରହିଥାନ୍ତି। ପ୍ରତ୍ୟେକ ସଦସ୍ୟଙ୍କର ନିଜସ୍ୱ ଦାୟିତ୍ଵ ଗୁରୁତର ହୋଇଥାଏ ଯେମିତିକି ବାପା ତାଙ୍କର ଦାୟିତ୍ୱ ହେଉଛି ପରିବାରର ମୁଖ୍ୟ ଖ୍ୟ ଭାବରେ ଦାୟିତ୍ୱ ବହନ କରନ୍ତି ଏବଂ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରନ୍ତି। ତାପରେ ଆମର ଆସୁଛନ୍ତି ମା ତ ପରିବାରର ମୁଖ୍ୟ ଭାବରେ ଦାୟିତ୍ୱ ବହନ କରନ୍ତି ଏବଂ ପରିବାରର ହୃଦୟ ସଦୃଶ ସେ ସନ୍ତାନ ମାନଙ୍କର ଯତ୍ନ ନିଅନ୍ତି ସଂସ୍କାର ଦିଅନ୍ତି ଓ ପରିବାରକୁ ସୁ ସୁନ୍ଦର ଭାବରେ ପରିଚାଳନା କରନ୍ତି ଆ ରୋଷେଇ କରନ୍ତି ଘର ପାଇଁ ଉଁ ହୁଁ ତାପରେ ଆସୁଛନ୍ତି ଜେଜେବାପା ଜେଜେମା ନିଜର ଅନୁଭବ ଦ୍ଵାରା ନୂଆ ପିଢିକୁ ଜୀବନର ମୂଲ୍ୟ ଶିକ କେ ମୁ ମୂଲ୍ୟବାନ ଶିଖେଇଥାଆନ୍ତି। ତାଙ୍କେ ଯେହେତୁ ଆମଠୁ ଆଗରେ ଜୀବନ ବଞ୍ଚିଛନ୍ତି ତ ତାଙ୍କ ଜୀବନ କାଳରେ ତ କିଛି ଶିକ୍ଷା ପାଇଥିବେ ସେଇ ଶିକ୍ଷା ଗୁଡ଼ିକ ପିଲାମାନଙ୍କୁ ବତେଇଥାନ୍ତି ତାପରେ ଆସୁଛି ଆମର ଭାଇ ଭଉଣୀ ପରସ୍ପରର ସୁଖ ଦୁଃଖର ସାଥିୀ ହୋଇ ରହନ୍ତି। ପରିବାର ତ ମୁଁ ଏବେ ତମକୁ କହଛି ଯେ ଦୁଇ ପ୍ରକାର ଗୋଟେ ହେଉଛି ଯୌଥ ପରିବାର ଆଉ ଆମର କ୍ଷୁଦ୍ର ପରିବାରର ଯୌଥ ପରିବାର କହିଲେ ଯେଉଁ ପରିବାରରେ ଜେଜେବାପା, ଜେଜେମା, ବାପା, ମା ଦାଦା, ଖୁଡ଼ି, ଭାଇ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟ ମାନେ ଏକାଠି ରୁହନ୍ତି। ତାହାକୁ ଯୌଥ ପରିବାର କୁହାଯାଏ। ଏଠାରେ ସମସ୍ତେ ମିଳିମିଶି କାମ କରନ୍ତି। ଏବଂ ପରସ୍ପରକୁ ସହଯୋଗ ମଧ୍ୟ କରନ୍ତି। କ୍ଷୁଦ୍ର ପରିବାର କହିଲେ ଯୋଉଁ ପରିବାର ରେ କେବଳ ବାପା ମା ଆ ସନ୍ତାନ ମାନେ ରୁହନ୍ତି ତାହାକୁ କ୍ଷୁଦ୍ର ପରିବାର କୁହାଯାଏ। ବର୍ତ୍ତମାନ ସମୟରେ ଅଧିକାଂଶ ସହରରେ କିମ୍ବା ଗାଁରେ ବି ଦେଖ ଏହି ପ୍ରକାର ପରିବାର ଦେଖିବାକୁ ମିଳେ।
ହୁଁ।
ପରିବାରର ଶିଶୁକୁ ଭଲ ଶିକ୍ଷା ଉତ୍ତମ ସଂସ୍କାର ସତ୍ୟବାଦିତା ଶୃଙ୍ଖଳା, ପରିଶ୍ରମ ଦୟା, କ୍ଷମା ଓ ମାନବିକତାର ଶିକ୍ଷା ଦେଇଥାଏ। ଜଣେ ଭଲ ନାଗରିକ ହେବା ପାଇଁ ଆବଶ୍ୟକ ସମସ୍ତ ଗୁଣର ମୂଳଦୁଆ। ପରିବାର ହିଁ ପଡ଼ିଥାଏ। ଓଡ଼ିଶାର ଆମ ପରିବାରର ସଂସ୍କୃତି ତ ଜାଣିଥିବ ତମେ ଯେ ଆମ ଓଡ଼ିଆ ପରିବାରରେ ପର୍ବପର୍ବାଣି ବ୍ରତ ଓଷା ପୂଜା ପାାଠ ଏମାନେ ସମସ୍ତେ ମିଶିକିରି ପାଳନ କରନ୍ତି ପରମ୍ପରା ଯେହେତୁ ରହିଛି ଆମର ତ ରଜ ରଥ ରଥଯାତ୍ରା, ଦୀପାବଳି, ଦୁର୍ଗା ପୂଜା ଆଉ ମକର ସଂକ୍ରାନ୍ତି ଓ ମାଣବସା ଗୁରୁବାର ଭଳି ପର୍ବ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି କରିଥାଏ। ଆଉ ଆମର ରହୁଛି ଯଉ ଶ୍ରାଦ୍ଧ ସେଥିରେ ବି ସମସ୍ତେ ଆସିଥାନ୍ତି ଘରମାନଙ୍କୁ ଖାଇବା ପାଇଁ ମାନେ ଯେଉଁ ରୋଷେଇ ହୋଇଥାଏ ପରିବାରର ସମ୍ମାନ ଏକ ଖୁସି ପରିବାରର ମୂଳ ଆଧାର ହେଉଛି ପ୍ରେମ ବି ବିଶ୍ୱାସ ଓ ପରସ୍ପର ସମ୍ମାନ ପରିବାରର ଆ ସମସ୍ତ ସଦସ୍ୟ ପରସ୍ପରକୁ କଥାକୁ ସମ୍ମାନ ଦେବା ଉଚିତ ବଡ଼ମାନଙ୍କୁ ସମ୍ମାନ ଓ ସେମାନଙ୍କୁ ସ୍ନେହ ସାନମାନଙ୍କୁ ସ୍ନେହ ଦେବା ଆମର କର୍ତ୍ତବ୍ୟ ଆଧୁନିକ ସମୟରେ ପରିବାର କହିଲେ ଆଜିର ବ୍ୟସ୍ତ ଜୀବନରେ ଅନେକ ଲୋକ ଚା ଚାକିରି ଓ ବ୍ୟବସାୟ ପାଇଁ ଘରଠାରୁ ଦୂରକୁ ଦୂର ଏକାଠି ହୋଇଥାନ୍ତି ଏହା ଫଳ ରେ ଯୌଥ ପରିବାରର ସଂଖ୍ୟା କମୁଛି ତଥାପି ମୋବାଇଲ ଇଣ୍ଟରନେଟ୍ ଓ ଭିଡ଼ିଓ କଲ୍ ମାଧ୍ୟମରେ ପରିବାରର ସହ ସମ୍ପର୍କ ବଜାୟ ରଖାଯାଇପାରେ ପରିବାର ସହ ସମୟ ବିତାଇବା ଓ ପରସ୍ପରକୁ ବୁଝିବା ଆଜି ସମ୍ ମଧ୍ୟ ସମାନ ଭାବର ଆବଶ୍ୟକ। ଆମେ ଗୋଟେ ପରିବାର ହିସାବରେ ଗୋଟେ ଛୋଟ ପିଲାକୁ ଯଦି ଶିଖେଇବା ତାହେଲେ ଫାଷ୍ଟ କର୍ତ୍ତବ୍ୟ ତ ହଉଛି ଆମେ ତାକୁ ଅ ସତ୍ୟ କଥା କହିବା ଶିଖେଇବା ତାପରେ ବଡ଼ମାନଙ୍କୁ ସମ୍ମାନ କରିବା ଛୋଟମାନଙ୍କୁ ସ୍ନେହ ଦେବା ପରିଶ୍ରମୀ ଦେବା ସଚ୍ଚୋଟ କରିବା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଶୃଙ୍ଖଳାପନ ଜୀବନ ବିତାଇବା। ପରିବାର ହେଉଛି ଆମର ଜୀବନର ସବୁଠାରୁ ବଡ ସମ୍ପଦ ଧନ ସମ୍ପତ୍ତି ଠାରୁ ମଧ୍ୟ ପରିବାର ଭଲ ପାଇବା ଅଧିକ ମୂଲ୍ୟବାନ ହୋଇଛି ଏକ ସୁଖୀ ଶାନ୍ତିପୂର୍ଣ୍ଣ ଓ ଆଦର୍ଶ ସମାଜ ଗଠନ ପାଇଁ ସୁଦୃଢ଼ ପରିବାର ଅତ୍ୟନ୍ତ ଆବଶ୍ୟକ ଆମେ ସମସ୍ତେ ନିଜ ପରିବାରକୁ ଭଲ ପାଇବା ବଡ଼ମାନଙ୍କୁ ସମ୍ମାନ କରିବା ଛ ଛୋଟମାନଙ୍କୁ ସ୍ନେହ କରିବା ଏବଂ ପର ପରସ୍ପରର ସହଯୋଗରେ ଜୀବନ ବିତାଇବା ଉଚିତ ପରିବାରର ସୁଖ ଏକତା ଓ ସ୍ନେହ ମଣିଷ ଜୀବନର ପ୍ରକୃତ ଶାନ୍ତି ଓ ସଫଳତାର ଆଧାର ତ ତମକୁ କୋଉ ପ୍ରକାର ପରିବାର ଭଲ ଲାଗେ ମାନେ ମିଳିମିଶି ଯିଏ ରହିବା ପାଇଁ। କି ଅଲଗା ରହିବା ପାଇଁ।
ମତେ ତ ବଡ ପରିବାର ବହୁତ ଭଲ ଲାଗେ। ତ। ସମସ୍ତଙ୍କ ଜୀବନରେ ପରିବାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମିତି ନାହିଁ ବି କାହାକୁ ପରିବାର ଦରକାର ଥାଏ କାହାକୁ ନାହିଁ। ସମସ୍ତ ଙ୍କୁ ପରିବାରର ଦରକାର ରହିଛି। ଯେମିତି ଖାଦ୍ୟ ବସ୍ତ୍ର ରହିବା ଆମର ମଇ ଆବଶ୍ୟକତା ଠିକ୍ ସେମିତି ଗୋଟେ ଗୋଟେ ମନୁଷ୍ୟ ତା ଜୀବନରେ କିଛି ଆଗକୁ କରିବା ପାଇଁ ତା ପରିବାରର ଆବଶ୍ୟକତା ନିଶ୍ଚୟ ଭାବରେ ଲଢିଥାଏ। ତ ପରିବାର ଅ ପରିବାର କଥା ତଥା ଏଇଥିପାଇଁ ବହୁତ ଜରୁରୀ। କି ଯଦି ତମେ କୋଉ ଜାଗା କି ଯାଉଛ ତ ସେଇଠି ତମକୁ ନୁହେଁ। ତମ ପରିବାରର ସନ୍ କାରକୁ ଦେଖିକି ତମକୁ ସେଇଠେ ଆ ସେମାନେ ପରିଚାଳନା କରିବେ। କି ନାଇଁ ହେଇଟି ପରିବାରରୁ ସିଏ ଆସି କିଛି ନାଇଁ ସେ ପା ଭଲ ହେଇଥିବ। ମାନେ ଯଦି ତମ ପରିବାର ଭଲ ହେଇଥିବ। ତମ ବାପା ମାଙ୍କ ସଂସ୍କାର ଭଲ ହେଇଥିବ। ସେ ଗୋଟେ ଲୋକ ତମକୁ ନ ଚିହ୍ନିକି ବି ସେ ତମକୁ ତମ ପରିବାର ଦ୍ଵାରା ତମକୁ କହିଦବ କି ନାଇଁ ସେ ପିଲା ସେଇ ପରିବାର ଆସିଛି। ସେ ସେମିତି କିଛି ଭୁଲ କରିବ ନାହିଁ। ସେ ସେମିତି କିଛି ତା କାମ କରିବ ନାହିଁ। ତ ଏଇଠି ଗୋଟେ ବ୍ୟକ୍ତିର ଗୋଟେ ଆମର ଉତ୍ତମ ଭବିଷ୍ୟତ ପାଇଁ ପରିବାରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଆଉ ବାକି ରହିଲା ଯୌଥ ପରିବାର ରହିଲା। ଆମର ଭଲ ହଉ। ତ ସେ ପରିବାର ରହିଲେ। ପରିବାରର ଅ ଆ ଛୋଟ ପିଲା ଯେହେତୁ ପରିବାର ଲୋକ ସବୁବେଳେ ତାକୁ ଭଲ କାର୍ଯ୍ୟ ପାଇଁ ହିଁ ଉତ୍ସାହିତ କରିବେ। ତ ମାଙ୍କ ଠାରୁ ମା, ବାପା, ଜେଜେବାପା, ଜେଜେମା। ସେ ଜେଜେବାପା, ଜେଜେମାଙ୍କ ଠାରୁ ସ୍ନେହ ପାଇପାରିବ। ବଡ ଭଉଣୀ ମାନଙ୍କ ଠାରୁ ଉଚ୍ଚ ଶିକ୍ଷିତ ହବାର ଅ ମାନେ ଜ୍ଞାନ ପାଇପାରିବ। ବାପାଙ୍କ ଠାରୁ ଅ ବାପାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇପାରିବ। ମାଆଙ୍କର ହାତ ରନ୍ଧା ଖାଇପାରିବ। ସ୍ବାଦିଷ୍ଟ ହାତ ରନ୍ଧା। ତା ସହ ବଡ ମା। ଆଉ ବଡ ବାପାଙ୍କ ସହ ନିଜର ଦୁଃଖ କଷ୍ଟକୁ ବାଣ୍ଟି ଣ୍ଟି ପାରିବ ଏବଂ ପରିବାର କିଭଳି ଭାବରେ କୋଉ କଣ ସବୁ କଷ୍ଟ ଯନ୍ତ୍ରଣାକୁ ଅ କରି ସେମାନଙ୍କୁ ପାଠ ପଢଉଛନ୍ତି। ବା ସବୁ ଜିନିଷରେ ସେ ନିଜେ ଅନୁଭବ କରିପାରିବ। କି ପରି ପରିବାର କଣ କଣ କରୁଛନ୍ତି। କି ଯାହାବି। ତ ଏଇ କ୍ଷେତ୍ରରେ ପରିବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବାକି ପୂର୍ବ କାଳରେ ଅ ପରିବାରର ମୁଖ୍ୟ ହଁ ଥିଲେ ପିତା। ମାନେ ପିତା କୁ ଅ ପିତା ଗୃହର ସମସ୍ତ ନିଷ୍ପତ୍ତି ନେଉଥିଲେ। ଏବଂ ଗୃହରେ ତାଙ୍କର ଅ ଉଁ ତାଙ୍କର ସମ୍ମାନ ଅଧିକ ଥିଲା। ପିତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ପରିଚାଳନା ହେଉନଥିଲା। ସେ ଯଦି କୌଣସି ଶିଶୁ ଅ ଭୁଲ କାମ କରେ। ତ ପିତା ଦଣ୍ଡ ଦେବାର ଅଧିକାର ମଧ୍ୟ ଥିଲା। ଆ ଉଚିତ ଶିକ୍ଷା ଆଦର୍ଶ ଏବଂ ଅ ଶିକ୍ଷା କଣ? ଏବଂ ସବୁ ଅ ଅଂଶଗ୍ରହଣ କରିବାର ଆ ଆ ସାହାଯ୍ୟ ସବୁ ପ୍ରକାର ଅ ସବୁ ପ୍ରକାର ଅଥ ସବୁ ଯୋଗାଇଥାନ୍ତି ପିତା ତ ଆଗୁଆ। ଏବେ ବାପା ମା ଦି ଜଣ ପରିବାର କେନ୍ଦ୍ର। କିନ୍ତୁ ଆଗରୁ ଅ ପିତା ଥିଲେ ପରିବାରର କେନ୍ଦ୍ରବିନ୍ଦୁ, ସେ ସମସ୍ତ ଦାୟିତ୍ୱ ପରିବାରର ବହନ କରୁଥିଲେ ତ ପରିବାରରେ ପିତା ଓ ମାତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଆମର ଟାଇମ ହେଇଯାଇଛି ମୁଁ କଲ ରଖୁଛି।
ହଁ।